ହ୍ୟାଲୋ।
ହ୍ୟାଲୋ।
ହଁ, ଠିକ୍ ସେ ମୋ ଭଏସ୍ ଶୁଭୁଛି।
ହଁ, ଶୁଭା ଯାଉଛି।
ଓ ହଁ।
କଣ କହୁଥିଲେ?
ମୁଁ ଏଇ ବୁଲୁଛି ଛାତ ଉପରେ ଆଉ ଆପଣ କଣ କରୁଥିଲେ?
ମୁଁ ରୋଷେଇ କରିଥିଲି ଆଉ।
ଓହୋ ରୋଷେଇ ବି ଶିଖିଛନ୍ତି କଣ କଣ ମାନେ ରୋଷେଇ କରୁଥିଲେ?
ରୁଟି କରିଥିଲି ଆଉ ତଡକା କରିଥିଲି ଆଉ।
ହ ଯାହା ହଉ ରୁଟି ତଡ଼କା ମାନେ ଭଲସେ ଆସିଛି ପୁରା?
ହଁ ରୋଷେଇ ମତେ ସବୁ ଆସିଛି। କିନ୍ତୁ ଇ ଏ ରୋଷେଇ କରେ। କିନ୍ତୁ ଇଚ୍ଛା ହେଲେ ଆଉ। ଇଚ୍ଛା ହେଲେ ସବୁ କରିବି ଇଚ୍ଛା ନହେଲେ
ତାହେଲେ ଘର ଲୋକଙ୍କୁ ଠିକ୍ ସେ ଖାଇବାକୁ ମିଳିବ ନହେଲେ ନାଇଁ ଆଉ।
ହଁ ଇଚ୍ଛା ହେଲେ ସବୁ କରେ ଇଚ୍ଛା ନହେଲେ କିଛି କରେନି। ନହନେ ସବୁ ରୋଷେଇ ଆସିଛି।
ଆଉ ତମର ସେପଟେ ଏବେ କଣ କେମିତି ଚାଲିଛି? ମାନେ ପାଗ ଆଉ କେମିତି କଣ ଚେଞ୍ଜ ହଉ ଚି ପରିବେଶ କେମିତି କେ ଚେଞ୍ଜ ହଉଛି?
ତାଙ୍କୁ କରି ଚି ଆଉ ବର୍ଷା ଟିକେ ଦେଇଛି ସେମିତି ବର୍ଷା। ପକେଇବ ବୋଲି କିନ୍ତୁ ପକଉନି କାଁଳିଆ ପାଁଳିଆ ଟିକେ ଟାଇପର କରିଛି ଆଉ।
ଓହୋ ମାନେ ବର୍ଷା ଉଠଉଛି ହେଲେ ପକଉନି ଆଉ। କାଳିଆ କରିକି ରଖିଥିବ। ଆମ ଆଡେ ଟିକେ ଟିକେ ପକଉଛି ପୁଣି ଖରା ଦେଇଦଉଛି। ଏମତି ଖରା ବେଳ ଟାଙ୍କ ଦିନ ସାରା ତ ସେମିତି ବର୍ଷ ମାନେ କଣ ପୁରା ଖରା ଦେଇଥିଲା। ଆଉ ସନ୍ଧ୍ୟା ହେଲା ପରେ ଚାରିଟା ପରଠୁ ବର୍ଷା ଉଠାଏ ଘଡଘଡି ସହିତ ବି ଜୋରଦାର ବର୍ଷା ହୁଏ। କେବେ କେବେ ମାନେ ଖାଲି ଟିକେ ଟିକେ ବର୍ଷା ହୁଏ। ଆଉ କେବେ କେବେ ଉଠାଏ ଆଉ ହୁଏନି ଏମିତି କିଛି ଦିନ ହେଲା ହଉଛି।
ହୁଁ ହୁଁ ଆପଣଙ୍କର ରୋଷେଇ ସବୁ ସରିଲାଣି?
ଆମର ତ ଘରେ ବୋଉ ବନେଇ ଦିଅନ୍ତି। ଯଦି ତାଙ୍କର ଦେହ ପେହ କିଛି ଖରାପ ଥାଏ ନା କଣ ତାହେଲେ ମୁଁ ବନେଇଦିଏ।
ହଁ ଘରେ ତ ସବୁବେଳେ ଆମର ବି ମୁଁ ବୋଉ ସବୁବେଳେ ବନାଏ କିନ୍ତୁ ଦିନେ ଦିନେ ମୋର ଇଚ୍ଛା ହେଲେ ମୁ ବନେଇଦିଏ ଆଉ।
ଓହୋ ଆଉ ଖାଇସାରିଲେଣି?
ନା ଖାଇନୁ ଏଇନା ଜଷ୍ଟ ରୋଷେଇ ସାରିଛି ଖାଲି ତରକା ଟା ତୁ କରିକି ଏନା ସାଙ୍ଗେ ସାଙ୍ଗେ ଆସିଛି। ରୁଟି ଗଲେ କରିବୁ ସାଙ୍ଗ ହେଇକି ଖାଇବୁ ଆଉ ଆଉ ଏତେ ଶି ଏତେ ସନ୍ଧ୍ୟା ବେଳୁ କାହିଁ ନା ଆଠଟା ହେଇନି ଆମେ ନଅଟା ଦଶଟା ଖାଉ ଆଉ।
ଓହୋ ତମେ ସବୁଦିନ ନଅଟା ଦଶଟା ରେ ଖାଅ।
ହଁ ଆପଣ ଆଡେ?
ଖାଇବା ଟା ଖାଇଦେଲେ କଣ ନା ଡାଇଜେସନ ହେଇଯାଏ ଖାଇଦବା କଥାନା। ଖାଲି ରାତି ଖାଦ୍ୟ ଟା।
ହୁଁ ଶୀଘ୍ର ଖାଇଦେବା ଟା ବି ଭଲ।
କିଛି ଇଏର ଖାଇବା ଖାଇବା ନ ଖାଇକି। ଅଳ୍ପ ଖାଇକି ନା ଯେମିତି ଡାଇଜେସନ ସେତେବେଳେ ଆମେ ଶୋଇଥାଉ ନା ରାତି ସାରା। ଅ କରୁନା ସେଥିପାଇଁ ଡାଇଜେସନ ଠିକ
ହୁଁ କମ୍ ଖାଇଲେ ବି ଭଲ।
କମ୍ ଖାଇବେ ଭଲ ଆଉ ଜଲଦି ଖାଇଦେଲେ ସେ ଡାଇଜେସନ ହେଇଯାଏ ନହେଲେ ବେଶୀ ଲେଟ୍ ନାଇଟ୍ ହେଲେ ନା କଣ ଗ୍ୟାସ୍ ହୁଏ। ସେଇଥିପାଇଁ ଖାଇଦବା ଟା ଜଲଦି ଭଲ।
ଆପଣଙ୍କର ପଢାପଢି ସବୁ ସରିଲାଣି?
ହଁ ମୋର ସରିଲାଣି।
ପଢା ସରିଲାଣି। ଏବେ ଘରେ ଅଛି ଏମିତି କିଛି କରୁନି ଆଉ।
ହୁଁ ହୁଁ।
ଆଉ ତମର ସେଠି ଘରେ ଏ ସମସ୍ତେ ଭଲ ଅଛନ୍ତି ନା?
ହଁ ସମସ୍ତେ ଭଲ ଆପଣଙ୍କର?
ହଁ ଆମ ଘରେ ବି ସମସ୍ତେ ଭଲ ଅଛନ୍ତି ଆଉ ତମର? ସେପଟେ କଣ କେମିତି ମ ଗଣେଶ ପୂଜା କେମିତି କଣ କରନ୍ତି?
ଗଣେଶ ପୂଜା ସେମିତି ଉ ଉ ଆମର ଆମର ବହି ବାନ୍ଧନ୍ତି ଗଣେଶ ପୂଜା କୁ ଯେମିତି ଅରୁଆ ଖାଆନ୍ତି ଛୋଟ ଛୁଆ ମାନେ ସ୍କୁଲ ରେ ବି ଆମର ଗଣେଶ ପୂଜା ହୁଏ। ସ୍କୁଲରେ ହୁଏ ଆଉ ସାଇ ସାହି ମାନଙ୍କରେ ବି ଗଣେଶ ପୂଜା ହୁଏ, ସ୍କୁଲ ରେ ଫାଷ୍ଟ ହଉ ଏବେ ସାହି ରେ ବି ହଉଛି ଗଣେଶ ପୂଜା ମାନେ କି ସବୁ ପୁଅ ପିଲା ଯୋଉ ଏକାଠି ସାଇ ସାହି ମାନଙ୍କରେ ଗୋଟେ ଗୋଟେ ସାହି ମାନଙ୍କରେ ହୁଏ। ହୁଁ ହଉଛି ଏବେ ଆଉ ତାପରେ ସକାଳୁ ଗାଧେଇକି ଉ ଯାଇକି ବ ଗାଧା କରିକି ଯାଇକି ଠାକୁରଙ୍କୁ ବହି ଆମର ବନ୍ଧା ଯାଏ ଠାକୁରଙ୍କ କତିରେ ସେଦିନ। ବହି ବାନ୍ଧାଯାଏ ଗୋଟେ ପେପର ବନ୍ଧା ହେଇକି ଠକୁରଙ୍କ କତିରେ ସେଟା ପୂଜା କରାଯାଏ। ପୂଜା କରିକି ନେଇକି ଭୋଗ ରାଗ ନେଇକି ଦିଅନ୍ତି। ଆଉ ପୂଜା ସରିଲେ ତାପରେ ଯାଇକି ଯାହା ଅରୁଆ କିମ୍ବା
ଖାଆନ୍ତି ଆଉ କୁହନ୍ତି ଯୋଉ ଯୋଉ ପାଠ ତମର ଧର ଭିଡ ଲାଗୁଥିବ ତ ସେ ବହି ନେଇକି ବାନ୍ଧିଲେ ଭଗବାନଙ୍କ ପାଖରେ? ତ ସେଟା ଆମକୁ ଟି ଟିକେ ସୁଜା ଲାଗେ ଏମିତି କିଛି ବି ଭାବନା ସେ ଛୋଟ ପିଲା ମାନେ ନିଅନ୍ତି ସ୍କୁଲରେ କି ଟିଉସନ ରେ ଏମତି ବହି ବାନ୍ଧନ୍ତି। ଆଉ ବଡ ବଡ ଯୋଉମାନେ ରହିଲେ ଆମର ଧର ତ କ୍ଲବ ଘର ଯୋଉଗୁଡା ଅଛି ସେଠି ବନାଯାଏ ଭଲସେ ଗଣେଶ ପୂଜା। କରନ୍ତି ବଡ ବଡ ମାନେ ମୂର୍ତ୍ତି କରନ୍ତି, ସେଠି ମାଟିି ଆଣିକିନା କୁଟା ଆଣିକି ଚକଟିକି ମୂର୍ତ୍ତିକାରଙ୍କୁ ଡାକିକିନା ମୂର୍ତ୍ତି ଗଢନ୍ତି। ଆଉ କଲର ଦିଅନ୍ତି। ତାପରେ ସଜାନ୍ତି ତାଙ୍କ ଚାରିପଟ ପେଣ୍ଡାଲ ଯୋଉଠି ରହିଥିବେ ଗଣେଶ। ମାନେ ଗଣେଶେ ଗଣେଶ ରୁହନ୍ତି ଯୋଉଠି, ତାକୁ ସଜାନ୍ତି ପେଣ୍ଡାଲ ଟାକୁ ବହୁତ ଭଲ ଭାବ ତାପରେ ତାପରେ ଭୋଗ ବାଣ୍ଟ ମାନେ ଭୋଗ ବନେଇକି ବାଣ୍ଟନ୍ତି ବି। ଯି ଆଉ ଯାହାଙ୍କର ଯିଏ ବି ଚାହିଁବେ ଯାହାଙ୍କର ଇଚ୍ଛା ହବ। ସେ ଯାଇକି ଦ ମାନେ ସେଠି ପ୍ରସାଦ ପାଇପାରିବେ, ଭଗବାନଙ୍କୁ ଦର୍ଶନ କରିପାରିବେ। ଆଉ ପୁଷ୍ପାଞ୍ଜଳି ବି ଦିଅନ୍ତି। ପୁ ପାଞ୍ଜଳି ଦେବା ପରେ ହିଁ ମାନେ ଯୋଉମାନେ ଗଣେଶ ପୂଜା କରୁଥିବେ। ପୁଷ୍ପାଞ୍ଜଳି ଦେଲା ପରେ ଯାଇଁକି ସେ ଖାଆନ୍ତି।
ଖିଆପିଆ କରନ୍ତି।
ରୁଟି ହଉ କିମ୍ବା ସିମେଇ ହଉ ଯାହା ତାଙ୍କର ଇଛା ଖାଆନ୍ତି କିନ୍ତୁ ଉସ ନା କିମ୍ବା ଅଲଗା କିଛି ଅ ପିଆଜ ରସୁଣ ସେମିତି କିଛି ଖାଆନ୍ତିନି। ଯେହେତୁ ପିଆଜ ରସୁଣ ଟାକୁ ଆମର କଣ କୁହନ୍ତି ନା ତାମସିକ ଗୁଣ ଥାଏ। ସେଟା ମାନେ ଅ କିଛି ପୁରାଣ ରେ ଅଛି କି, ପିଆଜ ଆଉ ରସୁଣ ଟା ଜଣେ ଅସୁରର ର କ୍ତ ରୁ ରକ୍ତ ପଡିକି ସେ ପିଆଜ ଆଉ ରସୁଣ ର ସୃଷ୍ଟି ହେଇଚି ସେଇଥିପାଇଁ ପିଆଜ ରସୁଣ ଟା ଯେହେତୁ ତାମସିକ ଅ ଗୁଣ ଅଛି ସେଇଥିପାଇଁ ଏ ଓସା ଓସା ବାର ହଉ କି କିଛି ମାନେ ବ୍ରତ ଫ୍ରତ କଲେ ପିଆଜ ରସୁଣ ପକାନ୍ତିନି ଖାଦ୍ୟରେ ଆଉ।
ହୁଁ ଆଉ ଆପଣଙ୍କ ଦେହ ଭଲ ଅଛି?
ହଁ ମୁଁ ଦେଖ ପୁରା ଭଲ ଅଛି। ଆଉ ସେପଟେ କେମିତି କଣ ମାନେ ଅଧିକ କହୁଛି ଖାଦ୍ୟ ଗୁଡାକୁ ଖାଆନ୍ତି?
ଅଧି କ ଭାତଟାକୁ ଆମର ଅଧିକ ଖାଦ୍ୟଟା ଭାତଟାକୁ ଅଧିକ ଅଧିକ ମାନେ ସେଟାକୁ ପିରିୟଡ଼ ଅଧିକ ଦିଅନ୍ତି।
ଓ ହୋ।
କାହିଁକି ନା ଭାତ ଏଇ ପଟେ ଟିକେ ଅଧିକ ଆଉ। ରାତି ଟାଇମ ଟା ରୁଟି ଖାଆନ୍ତି କିନ୍ତୁ
ଯାହାକୁ ଯଉଟା ଭଲ ଲାଗେ ଆଉ ଥିବେ କି କଣ ଡାଇବେଟିକ ପେସେଣ୍ଟ କି
ସେମାନେ ରୁଟି ଖାଆନ୍ତି, ଆଉ ଯାହାକୁ ଯୋଉଟା ପସନ୍ଦ ସେଇଟାକୁ ସେଇଟାକୁ ଖାଆନ୍ତି ଆଉ।
ହଁ, ଅଧିକାଂଶ ଭାତ କୁ ଖାଆନ୍ତି, ଆଉ ଏପଟ ଅଞ୍ଚଳ
ଭାତ ଅଧିକ ଖାଆନ୍ତି।
ହୁଁ ଆମର ଏଇ ପାଖ ଅଞ୍ଚଳରେ ତ, ଦଶହରା ବହୁତ ପ୍ରସିଦ୍ଧ। ସେଠାରେ ମା ଦୁର୍ଗାଙ୍କୁ ତ ଦଶ ଦିନ ଧରିକି ବହୁତ ସୁନ୍ଦର ଭାବରେ ସଜା ଆଉ ସବୁ ମାନେ ପଡିଥାଏ ଦୋକାନ ବଜାର ପଡିଥାଏ ଖାଇବା ଜିନିଷ ତିଆରି ହେଇକି ବିକ୍ରି ହେଇଥାଏ। ଆଉ ଛୋଟ ଛୋଟ ପିଲାଙ୍କର ଯୋଉ ସବୁ ଖେଳନା ଆଉ ତାଙ୍କ ପାଇଁ ଯୋଉ ସବୁ ମଜାଳିଆ ଦୋଳି ସେଇଟା ସବୁ ପଡିଥାଏ। ମାନେ ଯେମିତି ଅଧିକ ଜାଗାରୁ, ଲୋକମାନଙ୍କୁ ଆକର୍ଷଣ କରିବା ପାଇଁ ଯାହା ଯାହା ସବୁ ସାଜସଜା କରିବା କଥା ସେଇଟା କରନ୍ତି। ରାସ୍ତା ସାରା ସବୁ କଲରଫୁଲ ଲାଇଟ ଲଗାନ୍ତି। ଏମିତି କରନ୍ତି ଏପଡ ଏରିଆରେ ଦଶହରା କିନ୍ତୁ ବହୁତ ପ୍ରସିଦ୍ଧ ଦଶହରା ହୁଏ। କାଳୀ ପୂଜା କାଳୀ ପୂଜା ବି ସେମିତି ହୁଏ।
ଆମର ବି ଏପଟେ ସେମତି ଦଶହରା ସବୁ କିଏ ମନାଜରେ ପଡିକି ଧୁମଧାମ ମାନେ ଭଲ ଦଶ ଦିନିଆଙ୍କ ବହୁତ ଭଲ ମାଆଙ୍କୁ ବି ବିଭିନ୍ନ ବେଶରେ ସଜେଇକି ପୁରା ଭଲ ଭଲ ଦେଖିବା ପାଇଁ ପୂଜା ବି ଭଲ, ଦୁର୍ଗାଷ୍ଟମୀ ଯୋଉମାନେ କରନ୍ତି ସେମାନେ ଦୁର୍ଗା ଅଷ୍ଟମୀ ଦିନ ବ୍ରତ କରି ସେଦିନ ପୂଜା ଉପାସ ରଖିଥାନ୍ତି, ଦୁର୍ଗାଷ୍ଟମୀ କରିଥାନ୍ତି ସେଦିନ ଉପାସ ରହିକି ପୂଜା ସାରିକି ଆସିକି ଦୁର୍ଗାଷ୍ଟମ କେବଳ ମାନେ କିଛି ପଣା ଫଣା ଟାଇପ ର ପିଅନ୍ତି ଖାଆନ୍ତିନି
ନବମୀ ନବମୀ କରନ୍ତି ସେଇମାନେ ପିଉଥିବେ ଆଉ। ନବମୀ
ଅଷ୍ଟମୀ ଯୋଉମାନେ କରନ୍ତି ଆନେ ପଣା ଫଣା ଟାଇପ ରେ ପିଅନ୍ତି। ସେମାନେ ପ ଧାନର ଫଳ ଖାଆନ୍ତିନି କି ରୁଟି ବି ଖାଆନ୍ତିନି।
ଓହୋ ଖାଲି ପଣା ଟାଇପ ର ପିଅନ୍ତି ଆଉ।
କି ରହନ୍ତି।
ଓହୋ ସେଇଟା ତାର ନିୟମ ଥିବ କି କଣ ଆଉ ପ୍ରତ୍ୟେକଟି ଓଷା ବିଧିର କି କିଛି ନା କିଛି ନିୟମ ଥାଏ। କୁଆଁର ପୂର୍ଣ୍ଣିମାରେ ଯୋଉଦିନ ଅ ମାନେ ଓଷା ଯୋଉଦିନ ଥିବ ସେଇଦିନ କେହି ମାନେ କିଛି ଖାଦ୍ୟ ଖାଇବନି କି ପାନୀୟ ମାନେ କିଛି ବି ଫଳ ପିଇବନି ପୁରା ଉପବାସ ରୁହନ୍ତି। ଏମିତି କି ମାନେ ଗୋଟେ ଗୋଟେ କଥା ଟିଏ କୁହନ୍ତିନି କି ଛାପ ବି ଢୁକନ୍ତିନି। ଆ ଇଏକୁ ପୁରା ଯୋଉଟା କୁହନ୍ତି ସେଇଟା କୁଆଁର ପୂର୍ଣ୍ଣିମାରେ ଚାନ୍ଦ ପୂଜା କରିସାରିବା ପରେ ଚାନ୍ଦ ପୂଜା କରିବା ପରେ ହିଁ ପିଇଥାନ୍ତି କି ଖାଇଥାନ୍ତି ଯାହାକିଛି ଆଉ।
ହଁ ସେଟା ପୁରା କାଷ୍ଟା ରୁହନ୍ତି।
ଏମତି ଯାହା ଖାଇବା କଥା ଧର ଦହିପାଣି ହେଲା। କି ଅ, ରୁଟି ହେଲା, ନହେଲେ ଅରୁଆ ଯଦି ଯିଏ ଖାଇବା କଥା ଅରୁଆ ଧାନ ଫଳ ତ ଏମିତି ବିଶେଷ ଖାଆନ୍ତିନି। ପିଠା ପଣା ଯୋଉ ବନା ହେଇଥିବ ଯଦି ଯିଏ ଖାଇବା କଥା ଖାଆନ୍ତି ତ, ଯେହେତୁ ଏଟା ରାତିରେ ସରେ ତ ସେତେ ବିଶେଷ କେଇ କିଛି ଖାଆନ୍ତିନି। ଯାହା ପାଣି ଫାଣି କରିକି ପିଇ ଦେଇକିନା। କୁହନ୍ତି ଏଟା ପରଦିନ ଖାଆନ୍ତି ଆଉ।
ହଁ।
କେମତି କୁଆଁର ଆମର ତ ଏପଟେ ହୁଏ। ତୋମର ସେପଟେ କେମିତି କଣ କୁଆଁର ପୁନେଇ ପୂଜା
ସେମତି ଯିଏ ଯୋଉ ଚାନ୍ଦ ଟାଇପ୍ ର ଗୋଟେ ଛେନାରେ କରନ୍ତି ସେଟା ଗୁଟେ ଟା ଯୋଉ ଏ ସିନ୍ଦୁର ଫିନ୍ଦୁର ଦେଇକି ସେ ଯୋଉ
ପୂଜା କରନ୍ତି ସେଟା ଚାନ୍ଦ ଟାକୁ ତ ଯିଏ ଯୋଉଥିରେ ତାଙ୍କର ଇଚ୍ଛା ହୁଏ ଚାନ୍ଦକୁ ବନାନ୍ତି। ମା ଦି ବନାନ୍ତି କି ମାନେ ଚୁନାରେ ବନାନ୍ତି। ସୁଝି ଜନ୍ତାରେ ବନାନ୍ତି। ଆଉ ଖଇ କୁ ଚକଟିକି ଉଁ, ଫଳମୂଳ ପକେଇକି, ପଞ୍ଚାମୃତ ପ କିଆଁ ଖଇକୁ ଚକଟିକି ସେଟାରେ ବନାନ୍ତି। ଛେନାରେ ବି ବନାନ୍ତି।
ହଁ ସେଇଟାକୁ ପୂଜା କରିକିରି ଏ ସନ୍ ଏ ଦିନ ଟାଙ୍କ କାଷ୍ଟା ରହିବ, ହଁ। ଦିନଟା ଯାଙ୍କ କାଷ୍ଟା ରହିବ। ରାତି ଟା ଏ ଦିନ ଟା କାଷ୍ଟା ରହି ସାରିକି ତାପରେ ରା-ସନ୍ଧ୍ୟା ବେଳକୁ ପୂଜା ଯାହା ଆରମ୍ଭ ହୁଏ ତା
ଟିକେ ସମୟ ପରେ କଥା ହେଲେ ଚଳିବ?
ହଁ, ହଁ।
ହଉ।
ହଉ ରହୁଛି।